ହଁ ହ୍ୟାଲୋ।
କହୁଛନ୍ତି ଫୋନ୍ କରିବା ପାଇଁ ମୁଁ ଫୋନ୍ କଲାବେଳେ ଆପଣଙ୍କୁ କହୁଛନ୍ତି
ନାଇଁ ନାଇଁ। ଆ କଣ କରୁଛନ୍ତି ଖାଇସାରିଲାଣି ଡ଼ିନର ସରିଲାଣି?
ନାଇଁ ଖାଇନି।
ନା ହେଇନି ରୋଷେଇ କରୁଛନ୍ତି ରୋଷେଇ କରିବେ।
ରୋଷେଇ ଶେଷ।
ବଢ଼ିଆ ଆଉ ଆଉ କଣ ଆଜି ରାତି ଡିନର?
ଡାଲି, ଆଳୁ ଭର୍ତା, ପୋଟଳ ଭଜା।
ମସ୍ତ ମସ୍ତ ଆଇଟମ ଆମ ଭଳିଆ ବ୍ୟାଚଲର୍ ପିଲାଙ୍କ ଭଳିଆ ଆଇଟମ ବନେଇ ପାରିଲେ ମାନେ ଯଦି ଡ଼ାକନ୍ତେ ଯଦି ଭଲ ହୁଅନ୍ତା। ଏ ସେ ଡିନର୍ ପାଇଁ, ଆଁ, କାଇଁ ଆମେ ଡାକିବା ଯୋଗ୍ୟ ନୁହେଁ କି?
ନା ସେମିତି ଯୋଗ୍ୟ ଯୋଗ୍ୟ ଅଯୋଗ୍ୟ ନୁହଁ ସେ ଭିକାରୀ କିି ଲୋକ ବି ଖାଇବାକୁ ଦନ। ତା ମାନେ କଣ ସେମାନେ
ଏ ଭଗବାନ ଭିକାରୀ ଛି।
କାଇଁ କହିଲ ଯୋଗ୍ୟ କଥା କାଇଁ କହିଲ ସେଟା ନୁହଁ। ମୁଁ କହିଲି ଡାକିବି ମୋତେ ମାନେ କଥାଟା କ୍ଲିୟରଲି ଲେ ଶୁଭିଲାନି।
ଅ, ହଁ।
ହଁ ହଉ ଖାଇଲା ବେଳକୁ ଡାକିବି ଆଉ।
କଣ କଲେ ଯେ ମୁଁ ଖାଉଚି ଏୟା।
ମୁଁ ହ୍ୱାଟସପ୍ ରେ ପଠେଇ ଦେମି। ଦେଖିଦେଖି ପଳେଇ ଆସିବେ।
ଯଦି ମୋହରେ ଉଡିବା ଶକ୍ତି ଥାଆନ୍ତା ତ ଆଇ ନିହାତି ଯାଇଥାନ୍ତି କଣ କରିକି।
ଆଚ୍ଛା ଆ, ମୁଁ ପଠେଇଦେମି ନହନେ ଦେଖିକି ଦେଖ ଖି ଦେଇକି ପାଣି ପିଇଦେବେ।
ହୁଁ, ହଉ ଆଉ ଆପଣ କହିଲେଣି ଏତେ ଶ୍ରଦ୍ଧାରେ କହିଲେଣି ମାନେ ନିହାତି ଆଉ। ଏତିକି କାମ ତ କରିପାରିବି ଆଟଲିଷ୍ଟ।
ହୁଁ, ଖାଇ ନାହାନ୍ତି?
ଖାଇବା ପିଇବା ହେଇନି ଆସିଥିଲା ସେତେବେଳେ ଟିକେ ଯେ କଣ ଖାଇଥିଲି ଏମିତି ଏବେ ଏ ଘରେ ବରା ଚପ୍ କଣ ଆଣିଥିଲେ ଟିକେ ଖାଇଥିଲି ଆଉ। ବସେ ଏତେ ରାତିରେ ଖିଆପିଆ ସରିନି। ଚାଲିଛି କାମ ଟିକେ ଆଉ ଅଫିସ୍ କାମ ଚାଲିଛି ଆଉ।
ହୁଁ।
ଆଉ କଣ ଆପଣଙ୍କର ଚାଲିଚି?
କଣ ନାଇଟ୍ ଡ୍ଯୁଟି?
ନାଇଟ୍ ଡ୍ୟୁଟି ନାଇଁ। ବସିଚି ଘରେ ପସି ପୁରା ଆରାମସେ ସ- ମଙ୍ଗ ଖଟ ଉପରେ ବସିକି କଥା ହଉଛି।
ଓହୋ! ନା କହିଲ ଅଫିସ୍ କାମ ଚାଲଚି ତ ମୁଁ ସେଇ ନାଇ କହିନି।
ଇରେ ଚାଲ ସେ ଅଫ ଏ ମାନେ କରୁଥିଲି ମୁଁ ଭାବିଲି ଟିକେ କଥା ଟିକେ ହେଇଯିବା। ଇଏ ଲେ
ଆଚ୍ଛା।
ଆଉ କଣ ଭଲ କଥା ଟିକେ କୁହନ୍ତୁ କୁଅଟେ ପର୍ବ ଯୋଉ କଣ କଣ ଟିକେ କିଛି ଭଲ ଇଣ୍ଟ୍ରେଷ୍ଟିଙ୍ଗ ଇଣ୍ଟ୍ରେଷ୍ଟିଙ୍ଗ ଟପିକ୍। ମା ଆମେ ଯେମ କଣ ଶୁଣିବାକୁ ମଜା ଲାଗିବ ନହେଲେ କୁହନ୍ତୁ। ନହେଲେ ମୋତେ ବି କହିବେ ମୁଁ ଗପ ଶୁଣେଇଦେବି ଗୋଟେ। ଗପ ଶୁଣିବି ଇଁ
ଆ, କଉନାହାନ୍ତି ମୁଁ ଟିକେ ନହେନେ ଶୋଇପଡି ନିଦ ହଉନି।
ଆ, ହଁ କଣ କହିବି? ଓକେ କହୁଛି ଗୋଟେ ଗପଟେ କି ଗପ?
ଟୁଆଁଟୁଇଁ।
ଟୁଆଁ ଟୁଇଁ ଭାଇ ବ କଣ ଟୁଆଁ ଟୁଇଁ ଭାଇ ଭଉଣୀ କରିଲେ ଚାଉଳ ଚୂନା ଏବେ ତ।
ଅଁ, ହଁ, ହଁ, ହଁ। ସେଟା କଣ ଗ-ଗୀତ ସେଟା ବହିରେ ସିନା ଇଏ ସେଟା ଗୋଟେ ଗ ପ ଟାଇପ୍ ର ବି ଯିବ। ନହେଲେ ଗୋଟେ ଭୂ-ଭୂତର ଗୋଟେ କୁହ। ହରନ୍
ହରର୍ ମୁଭି।
ହଁ।
। ଆଁ କହିଲେ ତ ହସିବେ।
କାଇଁ ହସିବି, ହସିବା ଭଲ।
ବ କହିଲେଣି ଆପଣ । ହରର୍ ମୁଭି ମୁଁ ଦେଖେନା। ଆପଣ ଦେଖିଥିବେ ଆପଣ ଦେଖୁଥିବେ କିନ୍ତୁ ହ ନା ନାଇଁ ଡର ନାହିଁ ଭୁଲ କହିଲେ। ଡର ନୁହେଁ।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
ଏଇଟା ଆକ୍ଚୁଆଲି କଣ କହିଲେ ମାନେ, ମାନେ ମତେ ଇଏ ଓ ମାନେ ଦେଖିଲେ ତ ସେ ଗଲା କଥା ମତେ ପସନ୍ଦ ମାନେ ଏମିତି ହୁଏନି, ମତେ ଦେଖିଛି ମାନେ ବହୁତ କମ, ରେୟାର ଏମିତି କେତେବେଳେ କେମିତି।
ହଁ।
ଏକା ଏକା ଦେଖେନି। ଆରେ ଶୁଣନ୍ତୁ ଏବେ ମୁଁ କହୁ ଶୁଣନ୍ତୁ ଆପଣ ଆଗକୁ କଣ କୋଉ ଅର୍ଥରେ ନେବେ ମୁଁ ଜାଣିନି। ଠିକ ଅଛି, ହେଲେ ମୁଁ କହୁଛି କଣ ଶୁଣନ୍ତୁ ଏକରେ ଗୋଟେ ହଉଛି ଏକ ହଉଛି ଗୋଟେ ଡର ଲାଗିବା। ଠିକ ଅଛି।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
ଡ ଡର ଲାଗିବାକୁ ସାଇଡରେ ରଖନ୍ତୁ ସରିଗଲା। ସେକେଣ୍ଡ ହଉଚି ମାନେ ଗୋଟେ ଥାଏ ସେ ଜିନିଷ ଦେଖିଲେ ମାନେ ସେଇ ଖ୍ୟାଲ ଟା ମନରେ ଆସିବ। ବୁଝିପାରିଲେ ସେ ଖାୟାଲ୍ ଟା ମନରେ ନ ଆସିବା ପାଇଁ ମୁଁ ଦେଖୁନି। ଯଦି ବୁଝିପାରୁଛୁ ତାହେଲେ ଠିକ ଅଛି ନହେଲେ ଯେମିତି ଯାହା ।
ତାପରେ ବି ସ୍ୱପ୍ନ ଫ୍ୱନ ବି ରାତିରେ ମାନେ ସେଟା ତ ମନରେ ଯେମିତି ଚାଲିଲା ବେଳେ ବସିଲା ବେଳେ ବି ମନେ ପଡିବ। କିନ୍ତୁ ସ୍ଵ ସ୍ୱପ୍ନ ରେ ବି ଆସିବ।
ସ୍ୱପ୍ନର ବି ଆସେ ଆକ୍ଟୁଆଲି। ଭଲ ମାନେ ହଁ ସ୍ୱ ସ୍ୱପ୍ନ ଦେଖିବା ଭଲ କଥା। ଭଲ ସ୍ୱପ୍ନ ଦେଖିବା ଭଲ ସ୍ୱ
ଏମିତି କେବେ ସ୍ୱପ୍ନ ଦେଖିଛନ୍ତି ପୁରା ଡ ଡରା ଡରିଲା ପରିକା?
ପିଲାବେଳେ ଦେଖିଥିଲି ଆଉ ମନେ ପଡୁନି। ପିଲା ପିଲା ହଁ ମାନେ ପିଲା ବେଳେ ଏଇଭଳିଆ ସ୍ୱପ୍ନ ଦେଖିଥିଲି ପିଲାବେଳେ ମାନେ ହଁ କାଫି ବହୁତ ବର୍ଷ ହେଇଯିବ। ଯେମିତି ଡ଼ରି ମରିକି ମାନେ ଇଏ କରିବା ସିଏ କରିବା ଦେଖିଥିଲି।
ହୁଁ।
କାଇଁ ଆଉ ମନେ ପଡୁନି, ଆପଣ ଏମିତି କି ଆଉ ପଡୁନି। କେତିକି କଣ ଦେଖିଚି। ଆଉ ନାଇଁ ନାଇଁ, ଏମିତି ବହୁତ ସମୟରେ ସ୍ୱପ୍ନ ଦେଖିନି, ଏମିତି ଖରାପ ସ୍ୱପ୍ନ ଦେଖିନି। ଭଲ ସ୍ୱ ପ୍ନ ଦେଖିଚି। ଆକ୍ଟୁଆଲି ଆର ପଏଣ୍ଟ ହେଲା ଏଇଟା। କାହିଁକି ନା ଖରାପ ଦେଖୁନି, ବ ବ ଏଇ ଯୋଉ ଭୟ ଡର ଖରାପ ଭଲ ନାଇଁ, ଯୋଉ ଭୟଙ୍କର ଡରବନି ସ୍ଵ ସ୍ୱପ୍ନ ନ ଦେଖିବାର କାରଣ ଏଇଆ କି ଆ ସେମିତି ଖ୍ୟାଲ୍ ମନରେ ଆସୁନି ଆସୁନି ।
ହଁ ହଁ। ପଜେଟିଭ ଥିଙ୍ଗ ରହିଲେ ଏତେ ବି ଆସିବନି।
ନା ସେଇଭଳି ସେଇଭଳିଆ ସେଇଭଳିଆ ଇମେଜ ସେଇଭଳିଆ ସିନ୍ ମାଇଣ୍ଡ ରେ କ୍ରିଏଟ ହଉନି। ବୁଝିପାରିଲେ। ତ ମୋର ମୋର । ଏଇଟା। ଆକୁ କେତେଟା ଲୋକ ଡ ଡରୁଆ ଫରୁଆ ବା ଏମିତି ଡରୁକୁରା କହନ୍ତି।
ଡରୁଆ ନୁହ ସମସ୍ତ ତ ଏମିତି ଯୋଉ କେ ବି ଏମିତି ସାହାସିଆ ନାହାନ୍ତି, ଯିଏ କହିବ, ଭୂତଆଗରେ ଛିଡା ହେଇ ପଡିବ କେହି ଡରେଇବେନି।
ଆ ଆ
ବାପା, ମା ମାନେ ନିଜର ଘର ଲୋକଙ୍କୁ ତ, ଯଦି କିଛି ଜେଜେମା ଫେଜମା ହେଇଗଲେ ବି ଡର, ବିି ଆଉ ତ ତ ଅଲଗା କଥା।
ସେୟା, ଏକଜାଟଲି, ସେଇ ଜିନିଷ ଆଉ
ମୋ ମା ଏଇ ଦି ଦି ମାସ ହେଲା ମରିଗଲେ ମୁଁ ଆଗରୁ ଆଗରୁ କହେ ମୁଁ କହ ମା ମତେ ଡରେଇବୁନା କହିବେ ନା ମ ଡରନ୍ତି କଣ? ହଁ ହଁ ମୁଁ କହି ମା ମତେ ଡରେଇବୁନା, ମା କହିବ ମଲା ମୁଁ ଛିଡାହେଇଗଲେ ତୁ ନିଜେ ଡରୁ ମୁଁ ତତେ କଣ ଡ ମୁଁ ତତେ ଡରେ ନା ମୁଁ ତତେ ଦେ ବସିଥିବି ତୁ ଡରିଯିବୁ।
ନାଇଁ, ନାଇଁ କିନ୍ତୁ ଝିଅ ପିଲାମାନେ ଡରନ୍ତି। ଝିଅ ପିଲାମାନେ ଡରନ୍ତି,
ହା ଉପରେ ଯେ ଟିପ୍ପଣୀ କରିବି ରାତି ପାଇଯିବ।
କଣ କହିଲ?
ଯଦି ଆ ଉପରେ ଟିପ୍ପଣୀ ରଖିବି ନିଜ ମତ ରଖିବି ରାତି ପାଇଯିବ। ରେ କେମିତି ଭୂତ ଦେଖିଲେ ଆପଣ?
ଆରେ ସତରେ ମୁଁ ଦେଖିଛି, ମୁଁ ଆସିଥିଲି ଆମ ଆମ ଗାଁରେ ଆମ ଗାଁ ରେ ହଉଥିଲା ଗୋଟେ ଅର୍କନା ଜନ୍ଦୁରେ କଣ ଗୋଟେ ଥିଲା ତ ଅ ଥିଲା ଆମେ ରାତିରେ ଆସିଥିଲୁ କି ଆମ ମୋ ବାପା ଆଉ ବୋଉ ଏମିତି ବସିଥିଲୁ ଆମ ବାଡିରେ ଗୋଟେ ଜଣେ ପୁରା ଛିଡା ହେଇଥିଲା ଏମତି ଧଳା ଇଏମତି କି ଛିଡା ହେଇଥିଲା ହେଲା ଇଏ ତାପରେ ବାପା କହଲେ କି କହିଲେ ଆଉ ବୋହ କହିଲେ କହିଲେ ହେଇ ଗୋଟେ ଦେଖାହେ ଉଛି, ଟର୍ଚ ମାରିଲା ବେଳକୁ ସିଏ ଇଏ ହେଇଗଲା, ଆମେ କିନ୍ତୁ ସମସ୍ତେ ଦେଖୁଛ ମାନେ ପଳେଇଲା। ସେଇଟା ମୁଁ ଦେଖିଛି, ଆଉ ରିଅଲି ଦେଖିନି ଆଉ ଗୋଟେ ଏମିତି ଦେଖିଛି ଯେ ମତେ ଲାଗିଲା ଯେ ସେ ମୋ ଆଡକୁ ଆସୁଛି। କିନ୍ତୁ ମୁଁ ତାକୁ କ୍ଲିୟରଲି ଦେଖିନି ମତେ ଏମିତି ଲାଗିଲ ଯେ ମୋ ଆଡକୁ କିଏ ଆସୁଛି।
ଯେ ସେଟା ଭୂତ ବୋଲି କି ସେଟା ଭୂତ ବୋଲି କେମିତି ଜାଣିଲ?
ଭୂତ ବୋଲିକି ସେ ମାନେ ହଁ ଅଚାନକ ଅଦୃଶ୍ୟ ହେଇଗଲା ନା, ତ ଧଳା କଲର ପିନ୍ଧିଛନ୍ତି ଧଳା ୱାଇଟ ର ଭୂତ ମାନ ସବୁ ପିନ୍ଧନ୍ତି, ସେଥିଲାଗି ଭାବିଲି
ଆଛା, ହ୍ୱାଇଟ ପିନ୍ଧନ୍ତି ବୋଲି ଶୁଣିଥିଲ କାହାଠୁ?
ଶୁଣି ନଥିଲି ଦେଖିଛି, ଶୁଣିଥିଲି ଦେଖିଥିଲି, ଦେଖିଥିଲି ବି ଶୁଣିଥିଲି ବି।
ମାନେ ହାଇଟ ପିନ୍ଧିକି ଆସିଥିଲା ବୋଲି ଶୁଣିଥିଲ, ତାପରେ ଦେଖ ତାକୁ
ହଁ ହଁ ସେମାନେ ଏମତି ଏମିତି ଏମିତି ଯଦି ଲାଗିଥାନ୍ତା ତ ଅଲଗା କଥା ମୁଁ ଯଦି ଯଉ ସାଙ୍ଗେ ସାଙ୍ଗେ ପଳେଇଲେ ନା ଟ୍ରଷ୍ଟ ଟା ମେନି ସେଥିଲାଗି ଲାଗିଲା
ଏମିତି କାଇହିଁ ଭାବୁନାହାନ୍ତି କି ହ୍ୱାଇଟ୍ ବି ନ ପିନ୍ଧିକି ଆସିଥାଇପାରେ?
ନା ନା ସେ ତାଙ୍କୁ ବା ତାଙ୍କୁ ବା ଦିଆ ହୁଏ ମଲା ବେଳେ ତାଙ୍କୁ ୱାଇଟକଲର୍ ଦିଆ ହୁଏ ତ।
ଆଁ ତାଙ୍କ ଡ୍ରେସକୋଟ ସେଇଟା କରିଦେବା। ଏ ତାର ତ ମୁଭିବି ଦେଖୁ ଭୂତ ଫିଲ୍ମ ତ ସମୟରେ ସବୁବେଳେ ହ୍ୱାଇଟ ପିନ୍ଧିନଥାନ୍ତି କଳା ବି ପିନ୍ଧିଥାନ୍ତି। ନାଲିଆ କଲର ବି ପିନ୍ଧିଥାନ୍ତି, ନାଲିଆ କଲର କଣ ଛକା?
ସିଏ ସ୍ତ୍ରୀ ଲୋକ।
ସ୍ତ୍ରୀ ଲୋକ ଯିଏ ସବୁ କଲର କଲର ଲୁଗା ପିନ୍ଧିଥିବେ
ଆଉ ପୁଅପିଲା ମାନେ ଧୋତି ଯୋଉ କୁର୍ତ୍ତା ଧଳାର
ହଁ ଆଉ ଯିଏ ଅ ଯୋଉ ଯିଏ ପୁଅ ପିଲା ମାନେ ଜେଜ ଫେଜ ଏମତି, ସେମାନେ ତାଙ୍କର ପିନ୍ଧିଥିବେ ଫୋନ ସାଉଣ୍ଡ କମ କର। ଏମ୍ ସେମାନେ ତାଙ୍କର ପିନ୍ଧନ୍ତି ଇଏ।
ଆଁ ହଉ ଏତେ ଜିନିଷ ଜାଣିଛନ୍ତି। ଆକ୍ଚୁଆଲି ମୁଁ ଆଉ ବିଶ୍ଵାସ କରୁନି ଯଦି ଭୂତ କଥା ଜାଣିଛି ତାହେ ଏଇଟା ତ ଜାଣିିନି। ଥିବେ ହିଁ ହ କଣ କହିଲେ?
ଆଜି ରାତିରେ ଗୋଟେ ପଠେଇମି ଭୂତକୁ ଆଜି ପଠେଇମି ରାତିରେ ଗୋଟେ।
ରାତିରେ କଣ ପଠେଇ ଭୂତ ପଠେଇବେ?
ହଁ ମୁଁ ମୋ ଜେଜେମାକୁ କହିମୀ ଜେଜେମା ଟିକେ ପଳା ତ।
ଏ ଆଡ୍ରେସ ପାଇବେ ଲୋକେସନ ପାଇବେ। ତାଙ୍କ ଲୋକେସନ ମିଳିବନି।
ଲୋକେସନ ମିଳିବନି? ସିଏ ଯୋଉଠି ଅଛନ୍ତି ସିଏ ଯୋଉଠି ଅ ଅଛନ୍ତି ଯୋଉ ୟମରାଜ ପାଖରେ ତାଙ୍କୁ ସବୁ ଲୋକେସନ ତାଙ୍କୁ ମା-ଅଛପା।
ତାହେଲେ ଏତେ ବି ତାହେଲେ ତମ କଥା ସେଠାହ ତମ କଥା ସେଇଆଟେ ପହଞ୍ଚିଭ ବନି।
ନାଇଁ ମୁଁ ମୋ ନାଁ ଟା କହିଦେମି ଆଉ ଦେଇଦେବି କୁହନ୍ତୁ ଇଏଟା ଦେଇଦେବି ନମ୍ବର ଟା ଦେଇଦେମି ସେ ସର୍ଚ୍ଚ ମାରିକି ଯୋଉ ଇଏଟା ପଳେଇବ କୋଉଠି ଅଛ?
ତାହେଲେ ଆଜି ମୁଁ ରାତିରେ ଫୋନ ସୁଇଚ୍ ଅଫ୍ କରି ଶୋଇ ପଡିବି ଆଉ।
ଫୋନ୍ ସୁଇବ କଲେ କଣବ ଲୋକେସନ ଯାହାହଲେ।
ଯେତେବେଳେଲେ ତ ଖୋଲିବ ନା ଆଉ ଆଜି ନହେଲେ କାଲି ଖୋଲିବ।।
କାଲି ସକାଳେ ଆସିବ ସକାଳେ ହେଇଥିବ ଆଉ।
ଫୋନ୍ ବିନା ଫୋନ ରାତିରେ ଅଫ୍ କରିକି ଶୋଇବ ଯଦି ଶୋଇବ ନିଦ ହେଲେ ଯାଇକି ସେ ବାରଟା ସେତେବେଳେ ଶହାଣି ମତେ ସେତେବେଳେ ସେ ପଠେଇସାଇଲିନି ନମ୍ବର୍ ଟା।
କଥାବାର୍ତାରେ ମୁଁ ନମ୍ବର ପଠେଇ ଦେଇଛି।
ହଉ ମୁଁ ୱେଟ କରିବି ଆପଣଙ୍କର ଜେଜେ ମାଙ୍କୁ। ଠିକ ଅଛି
କେଜି ହବ।
ହଁ ହେଲା ତାହେଲେ ଆଉ। ଆସିଲେ ଗପସପ କରିବୁ। ଆଉ କଣ? ବିଚିଂ କରିବୁ ଆପଣଙ୍କ ନାଁରେ ଆଉ।
ହୁଁ।
ଏ ଆପଣଙ୍କ ଖରାପ କଥା ଏରା କହିବି ।
ମୁଁ ଯାଇକି ମୁଁ କହିଦେମି, ନାଁ ଟା କଣ ତ ହେମନ୍ତ କହିଦେବି ଆଉ।
ୱେଟିଂ ୱେଟ୍ କରିବି, ତାହେଲେ ଆପଣଙ୍କ କଥାକୁ ହୋଉ।
ହଁ।
କଣ କରଛନ୍? ଠିକ ଅଛି।
କଣ କହିଲେ?
ମୁଁ ତାହେଲେ ୱେଟ କରିବି ଆପଣଙ୍କ ଜେଜେମାଙ୍କୁ ଆଣ୍ଡ ଆପଣଙ୍କର କଲ୍ କୁ ଆପଣ କେତେବେଳେ ପଠେଇଲେ ତାଙ୍କୁ କାରଣ ଆମ ଆପଣ ୱାର୍ଣିିଂ ତ ଦେବେ ନା। ଏବେ ବୋଲି।
ହଁ କିଛି ନାହିଁ କିଛି ନାହିଁ ରାତି ଗୋଟେ ପର୍ଯ୍ୟନ୍ତ ରାତି ଗୋଟେ ପର୍ଯ୍ୟନ୍ତ ଟିକେ ୱେଟ୍ କରିଦିଅନ୍ତୁ ଆଉ।
ଆଉ ଗୋଟେ ପର୍ଯ୍ୟନ୍ତ ଅପେକ୍ଷା କରିବା ଯଦି ନ ପଠେଇବା ମ ତ
ନା ପଠେଇବିନି ନୁହେଁ ଶୋଇ ପଡିଥିବେ ମୁଁ- ମୁଁ କହିବି ଜେଜେମା ଙ୍କୁ କହିବି ଯାଇକି କବାଟ ବାଡେଇବ।
ହଉ ଠିକ ଅଛି ତାହେଲେ ୱେଟ କଲି ଆପଣଙ୍କର ଜେଜେ ମାଙ୍କୁ। କଣ କହୁଚନ୍ତି? ଠିକ ଅଛି।
ହଉ ହଉ ରଖନ୍ତୁ ମୁଁ ଆସିଛି ଟିକେ ଆଉ ହଉ।